ହଁ ।
ହଁ ଦିଦି କୁହ କ ଣ କରୁଥିଲ?
ଏଠି ବସିଚି ଆଉ ତମେ କଣ କରୁଛ? ପଢାପଢି ହଁ ମୋର ତ ମୁଁ କ ଏବେ ଏମକମ କରିବା ପାଇଁ ଭାବୁଛି କିନ୍ତୁ କଣ କରିବି ଆଉ ସେ ମାନେ ପଇସା ପତ୍ରକୁ ଦେଖିକି ଆଉ
ଓହୋ ନାଇ ନାଇଁ ଏବେ ବି କଣ କହିଲ ପିଜି ହକା ଯଦି କରିବ ବି ମିଳୁଛି ମାନେ ପଇସା ମିଳୁଛି ସେ ଭିତରେ ହେଇଯିବ କିଛି କଥା ନାହିଁ ନହଲେ ତମେ ଗୋଟେ କାମ କରିବ ଇଗନୋରେ ପିଜି ଫିଜ ପ୍ଲସଥ୍ରୀ କରିଦେଇଛ ବା?
ଲାରେ
ହ ହଁ ତାହେଲେ ଇଗ୍ନୋ ହକାରେ କରିଦିଅ ପିଜି ଟା ବେଟର ହବ ତମକୁ
ହଁ ଭାଇ ଇଗ୍ନୋର କଣ ଅ ଇଗ୍ନୋର ବା ମୁଁ ଛୋଟ ଫୋନ୍ କରୁଛି
ଆଚ୍ଛା ଆଛା ହଁ ତା ଭଲ ତମକୁ ହବ ସୁବିଧା ଫାଇଦା ଏକା ସାଥିରେ ମିଶିକି କରିଦେଇଥାନ୍ତ, ଖାଲି ଏଗଜାମ ଦେଇଯାଇଥାନ୍ତ।
କଣ କଲି? ଡେଣ୍ଟ ମୁଁତ ଭାବିପାରୁନି କଣ କରିବି।
ନାଇଁ ଯେ, ତଥାପି ତମର ଗୋଟେ ହାଇଅର ଏଜୁକେସନ ପାଇଁ
ହଁ
ଆ ମାନେ, ଆଜିକା ଡେଟ ରେ ସବୁ ଝିଅ ପିଲା ଏବେ କରୁଛ ମାନେ ମାନେ ନରମାଲ ଟା ସବ ସବୁ ଝିଅ ପିଲା ପି ଜି ପର୍ଯ୍ୟନ୍ତ ପଳଉ ଛନ୍ତି,
ହଁ ନା ଶୁଣ ଦେଖ, ଏବେ କିଛି ନାହିଁ ଯେ ଯେତେବେଳେ ମାନେ ଆଗକୁ ଅ ସିଚୁଏସନ ଭଲ କାର ଥିବ ନଥିବ, କିଏ କଣ ଏତେ ଝିଅ ପିଲା ମାନେ ହିଁ ମାନେ ଅସୁବିଧା ନା ।
ହଁ ।
ହୁଁ।
ଏଟା ବି ଗୁଟେ କଥା। ତାପରେ ଯଦି, ଏବେ କଣ ଶିଶୁ । ମାନେ ଶିଶୁ ବାଟିକା ।
ହଁ ଶିଶୁ ବାଟିକା ପଢୁଛନ୍ତି ତ ଆଉ
ହଁ ସେଥିପାଇଁ ବି ଫର୍ମ ହଁ ଟିକେ ଯଦି କରିକି ଗଲେ, ପକେଇ ଦେଇେଇଥାନ୍ତେ ବି ଭଲ ।
ସେ କଣ ଆମର ହବ?
ହଁ ଗାର୍ଲସ ମାନଙ୍କ ପାଇଁ ବି, ହେଇଟା କେବଳ ଗାର୍ଲସ ହିଁ ପକେଇବେ ।
ଟାକ୍ସ ପକେଇଛି କିନ୍ତୁ ଯୋଉ
ପଢିବାକୁ ପଡିବ ମାନେ କଣ ଚାରି ଏକ୍ଜାାମ ଦେବ ନା କଣ, ଏମିତି ସବୁ ମୁଁ ଶୁଣୁଥିଲି ।
ଓ ହୋ ହଁ ଆମ ମାଉସୀ ଙ୍କ ଝିଅ ପକେଇଛନ୍ତି ତ, ଅ କିନ୍ତୁ ତାଙ୍କର ସାଇନ୍ସ ତ, ହୁଁ ହୁଁ ଜାଣିନି କଣ?
ତମ ଷ୍ଟ୍ରିମ୍ ମାନେ ତମର କଣ ଥିଲା? ଆର୍ଟ୍ସ ନା ସାଇନ୍ସି? ଓ ତମର ବି କମର୍ସ ଆଚ୍ଛା । ମୁଁ ବି କମର୍ସ ମୁଁ ବି କମର୍ସେ ଷ୍ଟୁଡେଣ୍ଟ ତମେ ବି ଆଉ ।
ଆଛା ଆଛା ।
ପ୍ଲସ୍ ଥ୍ରୀ କୋଉଠି କରିଥିଲ ।
ଆମ ସେପଟେ
କଉ କଲେଜ ।
ନରସିଂହପୂର୍ କଲେଜ ।
ଆଚ୍ଛା ଆଚ୍ଛା । ପିଜି କରିଦେଇଥାନ୍ତ ତମକୁ । ଏତେବେଳକୁ ସରି ଥାଆନ୍ତା ।
ହିଁ ପିଜି କରିଥିଲେ ଭଲ ହାଇଥନା କିନ୍ତୁ ସମତେ ହାଇୟର ଏଡୁକେସନ । ଏ ସର୍ଟିଫିକେଟ ରହିଆ ଦରକାରରେ ।
ହଁ ସେୟା ବା କାରଣ ଦେଖ ଯଉ ଗାଁ ଗଳିରେ ଜଙ୍ଗନାବାଡି ହେକା ପୋଷ୍ଟ । ଟା ବାହାରୁଛି କି କଣ ହେଡା ମାନେ ଏମିତି ନା । ଯଦି ଯିଏ ଅଧିକ କରିଥିବେ ତାକୁ ରଖିବେ କି କଣ ।
ହଁ କିନ୍ତୁ ସେଟା ନିଜେ ଆହୁରି । ସେତିକି କଣ ଆହୁରି କେତେ ଗୁଡେ ବାହାରୁଛି ହେଲା । କିନ୍ତୁ ପକେଇବା ଦରକାର । ପଢିବା ଦରକାର ।
ହଁ ଆମପଟେ ବି ପଞ୍ଚାୟତ ଆଲ୍ଧ୍କାର ବି ବାହାରୁଛି । ଚି ନା । ତ ସେଥିଲାଗିଁ ଗୋଟେ ଗୋଟେ ଗାଁରେ ବି ତମେ କଣ କ ହିଲ ଟିକେ ଅଧିକ । ପଢି ଥିବା ଦରକାର ତମ ତୁମେ ଦେଖିବ ଯେ ତମଠୁ ଆଉ କିଏ ଅଧିକ ପଢ଼ିବ ତ ସେମତି ତମେ ବି ହେଇ ଟିକେ ଉପରକୁ ପଳେଇବା ପାଇଁ ଚେଷ୍ଟା ।
ହଁ ବା ସେ ସେମିତି କରୁଛନ୍ତି । ହେଲେ ମୋ ମା ବି ମୋ ମା ବି ସେ ତେ ବେଳେ। ବେଳେ ଏମତି ପଢି ଥିଲେ ତ ତାଙ୍କଠୁ ସେ ବି ଆ ମାନେ ମା ଫାଷ୍ଟ ୟ ର ଯୁକ୍ତ ଦୁଇ ଫାଷ୍ଟ ଇଅର୍ ଟା ପଡ଼ି ।
ହଁ ।
ତାଙ୍କର ବାହାଘର ହେଇଗଲା । ତ ସେ ବି ସେତେ ବେଳେ ବହୁତ । ବ ବହୁତ ମାନେ ପଢ଼ି ଥିଲେ ଇଏ କରିଥିଲେ ଟ୍ରାଏ କରିଥିଲେ ତାଙ୍କ ଆଉ ଜଣଙ୍କର ହେଇଗଲା ନା । ହ ସେଥିପାଇଁ । ଆଉ ତାଙ୍କର ବି ମନ ଶଧ ନା ବା ମାନଙ୍କ କଣ କଣ ଅଛି ବୋଲି ଅଧିକ ପାଠ ପଢ଼ ।
ହଁ ସେଆ।
ହଁ ଦେଖି ମା ଏବେ ଏବେ ଭାବୁଛି ଅଁ ଏବେ ଅଛି ନା ଆଡମିସନଟା ହେଲା
ନାଇଁ ଦିଦି ତମେ ଟୋଟାଲ ଦେଖ ତମେ ଟୋଟାଲ ଆଉ କରନି ଏମାନେ ରେଗୁଲାର କରନି ଘରେ କହିଦିଅ ତମକୁ ବେଟ୍ ର ହବ
ହୁଁ ସେଇଟା ମୁଁ
ହଁ ଯିବା ଏକ୍ସାମ୍ ଦେଇଦେଇକି ଆସିବହାରି ସାର୍ଟିଫିକେଟ୍ ବା ପିଜି ସାର୍ଟିଫିକେଟ୍ ତମ ପାଖରେ ଗୋଟେ ରହିଲା କିଛି କଥା ନାଇଁ
ହଁ ।
ହଁ ତମେ କରିଦେଇଥାନ୍ତ ତମକୁ ବେଟର୍ ହେଇଥାନ୍ତା।
ହଁ ହୋ ଏଇ ଯୋଉ ଏଇ ଯୋଉ ଇଗ୍ନୋରେ?
କଣ କହିଲେ ଇଗ୍ନୋରେ କେମିତି କଣ ସିଏ ତାର ଆସୁଛି ବୋଧେ ଏମିତି ସିଲାବସ ତମ ଦି ତମ ଝିଅ ତ କରିଥିବେ ଆଉ ତମ ଭ
ତାର ତ ମୁଁ ସବୁ ଜାଣିଚି । ସବୁବେଳେ ଅପଡେଟ୍ ହବା ପାଇଁ ପଡିବ ନହେଲେ ନାହିଁ ହେଇପାରିବନି।
ହଁ ଆଜିକା ମାନେ ଆଜିକା ମାନେ ଡେଟରେ ଯଦି ତମେ କିଛି ସବୁ ଅପଡେଟର
ହଁ କିଛି କରିପାରିବନି ସବୁ ଅପଡେଟ ହବା ଦରକାରେ। ଅଁ ନହେଲେ ଅପଡେ଼ଟ୍ ନହେଲେ କିଛିନାହିଁ। ହୁଁ ହୁଁ ମୁତ ମାନେ ହଁ ତମେ ବି ଯଦି ତମର ବୋଧେ ପିଜି ହୁଁ ତମେ ବି ତମେ ତ ଅଁ ମାନେ ନୁହଁ ବୋଧେ?
ନା ନା ମୁଁ ରେଗୁଲାର। ମୁଁ ରା-ରାଜେନ୍ଦ୍ର ବିଶ୍ ଶ୍ୱବିଦ୍ୟାଳୟରେ କରୁଥିଲେ ପିଜି ବଲାଙ୍ଗିରରେ
ହଁ ସେଇଠି ଦି ବର୍ଷ ଜଲଦି ସରିଲା ଆସିଲି ହେରି ଆଉ କଣ କହିଲ।
ହୁଁ। ହଁ ହ୍ୟାଲୋ ଭଲ ନା ପଢାପଢି ହଁ ଏବେ ଆଉ କଣ ପ୍ଳାନ ଅଛି।
ଏବେ ଆଗକୁ ସେମତି ସେମିତି କିଛି ନାହିଁ ପ୍ରାଇଭେଟ ଜବ ବଗେରା ଯଦି କିଛି ମିଳିଗଲା ତାକୁ ସେଇଟା କରୁଥିବି। ତା ସହିତ ବି ନେଟ ଏକା ପାଇଁ ପଢାପଢି କରିକି ପକଉଥିବି ଆଉ।
ଯଦି ପ୍ରାଇଭେଟରେ କରିଥିବ ଆ ଦେଖିକି ତମେ ଯଦି ତମ ଇଏରେ ଚିହ୍ନା ଥିବ କରିବା ନହେଲେ ଏମିତି କଲେଜ ମାନଙ୍କରେ ସ୍କୁଲ ମାନଙ୍କରେ
ହଁ ଗେଷ୍ଟ ଫାକଲ୍ଟି ହଁ।
ଗେଷ୍ଟ ଫାକଲ୍ଟି ହେଇଗଲେ ପଢେଇବାକୁ ତମେ କଣ ହଁ ତମର ପିଜି ନା ହଁ ହଁ।
ଭଲ ହବ ସେଇଟା ଯେ ତାପରେ କଣ କହିଲ ଦି ଦି ମାନେ ଯଉ ଗେସ ଫାକଲ୍ଟି ଗୁଡାକରେ କଣ ହେଇଚି କହିଲ ମନକର ଆଗରୁ ଯଉ ଗେଷ୍ଟ ଫାକଲ୍ଟି ଗୁଡା ଥିବେ ସେମାନେ ଏମାନେ ଆଉ ଇଣ୍ଟରଭିୟୁ ମନେକର ଯ ଯଦି ଇଣ୍ଟରଭିୟୁ ପାଇଁ ଡାକୁଛନ୍ତି ତ ସେମାନେ ବି ଦଉଛନ୍ତି କିନ୍ତୁ ସେମାନେ ଖାଲି ଟା ସେମାନେ ନା କୁ ମାତ୍ର ଇଣ୍ଟରଭିୟୁ ଦେବେ କିନ୍ତୁ ଇଁ ରଖୁଛନ୍ତି କାର ନାଇ ବି ଏଇଥିରେ ଚିହ୍ନା ପରିଚୟ ଅଧିକତା କରିଦଉଛନ୍ତି।
ଶୁଣ ମୁଁ କହୁଚି ଆମ ମ୍ୟାଡାମ କଲେଜର ମାନେ ଆସିକି ଏଠି ଗଲି। ପଢେଇ ଦେଇଚି। ସା । ମିଳୁଚି ସାରା ପଇସା ମିଳିବ କଲେରେ ଆସି ଦ ଘଣ୍ଟେ ପଢେଇବ। କଲେଜ ରେ ପଢ଼ିବ ସେଇ କଲେଜ ରେତମେ ତ ଦିନ ଯାକ ରହିବ ନା କହିଲେ ତମ ମାନ କିଛି ଲାଭ ନାହିଁ ଏଇଠି ମୁଁ ତମର ଅ ଆଉ ଅଲଗା ଜାଗରେ ତମେ ଗେଷ୍ଟ ଫାକଲ୍ଟି କଣ ରହିବ କଣ ଟା ଲାଭ କିଛି ହବ। ହବନି କିଛି ନା ତ ମୁଁ କହୁ ଓ ହୋ ଆଚ୍ଛା ଏମିତି କି ମ୍ୟାଡ଼ାମ ଙ୍କ ର କୁହା ହେଇନି ମୁଁ କହିଲି ମାନେ ପଢ଼ି ଆସିବ ପୁଣି ତମର ଏକ୍ସ୍ପେରିଏନ୍ସ କିଛି ନାହିଁ ତ ମାନେ ଗୋଟେ ଲେକ୍ଚର୍ ଶିପ ଟା ଗୋଟେ ଆସିକି ପାଠ ମାନେ ଅ ପଢେଇକି ଯାଆନ୍ତି। ହଉ ଠିକ ଅଛି ଏମିତି କହିବ ତାହଲେ ଭଲ କଥା ଏମତି ପଢ଼ିଲେ। ସେଥିପାଇଁ ତାଙ୍କର ଏକ୍ସ୍ପେରିଏନ୍ସ କୁ ଇଏ ରେ କରିଥିଲ ଅ ଏମତି ଗୋ
ଓହୋ। ହାଲୋ। ହାଲୋ।
ରସି ଆଣି ।
କଣ କହିଲ ଦିଦି ହଁ ଶୁଭା ହଉଚି କୁହ।
ମୁଁ ବି କରିଥିମି ବି ନାହି କରୁନାହାନ୍ତି।
ହଁ ହଁ ହଁ ବା ଏ ଦେଖିବା ମୁଁ ଗେଷ୍ଟ ଫାକଲ୍ଟି ଏକା ଯେତେବେଳେ କଣ ବାହାରିବ ଦେବି ଏ ଦେଇଯିବି। ବି ଇଣ୍ଟରଭି୍ୟୁ ହରିକା ଆଉ।
ହୁଁ। ଦେଇ ଦବ ଭଲା ନା ଆଉ କଣ ନାଇ। ଆମ କଲେଜକୁ? ମତେ ଆକାଉନ୍ତିଂ ପାଇଁ ମାନେ ସାର୍ ମତେ ପଚାରୁଥିଲେ ଓ। କିନ୍ତୁ ଆଉ ଜଣେ ସାର୍ ଆସିକି ପଢିଲେ। ଆଉ କମ୍ପ୍ୟୁଟର ପାଇଁ ବି ଗୋଟେ ଦରକାର ଥିଲା ଆସି ଆ ପଢେଇଲି ଇଂଲିଶ ପାଇଁ ଦରକାର ଥିଲା ଆ ଆସିକି ପଢେଇଲେ ହେଲା ଆ ମୁଁ ଯଦି ସେତେବେଳେ ଯାଇଥିଲି ତମକୁ ବି କହିଥିଲି ଯେ ହେଇଥାନ୍ତା
ହଁ ମୋର ନାଇଁ ମୋର ତ ସରି ନଥିବ ନାଁ ମୋର ସରି ନିବ ପିଜି କଣ୍ଟିନ୍ୟୁ ଚାଲିଥିଲାଉ ଚାଲି
କିଛି ଅ କିଛି ଅସୁବିଧା ନାହିଁ। ଚାଲିଥିଲେ ବି କିଛି ଅସୁବିଧା ନାହିଁ। ତମର ଆ ଗ୍ରାଜୁଏସନ୍ କମର୍ସ ପଡିଚ ନା।
ହଁ।
ହଁ ତ ମତେ କହିଲେ ପଢେଇଆ ହ ମୁଁ ତୁ ମୁଁ ଯ ପାଠ ପଢୁି ଛାଡ। ନିଜେ ପାଠ ପଢୁନି ମୁଁ ପାଠ ପଢୁି ମତେ ଏମିତିରେ ବହୁତ ଜୋରେ ରାଗିଯାଏ ଯୋଉ ପଡାପ
ଝିଅ ପିଲାମାନେ ଟିକେ ସନ୍ସିୟର ହେକି ପଢନ୍ତି ବରମ ପୁଅ ପିଲ ପଢନ୍ତି ତମେ କିନ୍ତୁ ଉଲଟା କଥା କହୁଛି।
ପା ନିଜେ ପାଠ ପଢିବି ଆଉ ଆଉ ପଡିବରେ।
ଭଲ ତାହଲେ।
ସେଥିପାଇଁ ତା ପଢାପଢି ପରେ ତାଙ୍କୁ ମ୍ୟାଡାମ କ କହୁଥିଲେ ହେଲା ସାର୍ କହୁ ଗ ପିଲା ଦରକାର ବୋଲିଥିଲା। ଓ ହଉ ତକାର ଜେତି କମଲ ନାହିଁ କମଛି ଆଉମ ପଇ ଆଉ। ତିନି ଜଣେ ଆସିକି ପଢେଇଲେ।
ହଁ। ମୁ କଇଲି ଦିଦି ତମର ମାନେ କକାକୁୁଡେଇ ଆଗେଇ ଅଛନ୍ତି ନା ନାଇଁ?
ହଁ ଅଛଛନ୍ତି।
ହଁ ତାହଲେ ତମର ବଡ ଫ୍ୟାମିଲି ତମ ବାବା କେତେ ଭାଇ?
ଚାରି ଜଣ।
ଚାରି ଭାଇ
ହଁ ଚାରି ଜଣନ୍ତି
ଓ ମାନେ କଣ ହଉଥିଲା?
କି ନଁ ତାଙ୍କର ସେମିତି ଆକ୍ସିଡେଣ୍ଟ ଗୋଟେ ହେଇଥିଲା ତାପରେ ତାଙ୍କ ଗୋଡ ଉପରେ ହେଇଯାଇଥିଲା ତାପରେ ଆସ୍ତେ ଆସ୍ତେ ସେ ଗୋଡ ମାନେ ସେ ରଡ ବାହାରିଲାନି ଏତି ହେଇକିଥରିଗଲେ ଆଉ ଦେହ ଖରାପ ହେଇ ପିଇବା ପିଇବି କରୁଥିଲେ ତ ଅଧିକ ହ।
ଓ ହୋ।
ସୋଣି ଲେଣି ତା ତାି ଆମେ ପଞ୍ଚିଲ ଗଡକୁ ଧ୍ୟାନ ଦ ଘୋଡ ଉପରେ ଶିର ଗୁଡାକୁ
ହଁ ଅବହେଳା ହେଲେ ତ ସବୁଥିରେ ଏମିତି ହିଁ ହବ ହଉ ଦିଦି ରଖୁଛି।
ହଁ ସେ ତାଙ୍କର ଅସୁବିଧା ହେଲା ଆଉ।